ନମସ୍କାର ଭାଇ।
ହଁ ନମସ୍କାର ଭାଇ।
କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ତମେ?
ମୁଁ ମଧ୍ୟ ଭଲ ଅଛି ବହୁତ ଦିନ ପରେ କଥା ହେଲେ ଆଉ।
ହଁ ତୁମର ସେପଟେ ବର୍ଷା ହଉଛି?
ହଁ ଏବେ ଟିକେ କମ୍ ଅଛି।
ଆମ ଏପ ହଁ ଆମ ଏପଟରୁ ସେଇଆ ଦିନରେ ହଉଥିଲା ଏବେ ଟିକେ ଛାଡି ଯାଇଛି କି ବାଦଲ ଗୋଡା ଚାଲୁଚି। ଅନ୍ଧାର କରିକି ରଖିଛି ଲାଗୁଛି ହବ ବୋଧେ ଆଉ।
ଆଜ୍ଞା ଏବେ ତ କାମରେ ଟିକେ ବହୁତ ବ୍ୟସ୍ତ ଥିଲି ଆଜି ଅଳ୍ପ ସମୟ ମିଳିଲା ତ ସେ ସେଥିପାଇଁ ଆପଣଙ୍କୁ ଫୋନ କଲି ଆଉ।
ଓହୋ ଆଉ ପଢାପଢି ଚାଲିଛି ତମର?
ହୁଁ ପଢାପଢି ଠିକ ଠାକ ଚାଲିଛି ଏବେ ତ ଏଇ ସରକା କାରୀ ଚାକିରି ପାଇଁ ପଢ଼ୁଛି ଆଉ।
ଆଚ୍ଛା ଆ ଭଲ ପଢ। ବାଜିବ ମୋର ହେଇ ଗ୍ରାଜୁସନ ସଇଲା। ମୁଁ ଭାବୁଛି ବିଇଡି କରିବି ତାପରେ ମୁଁ କହିଲି ମୋର ଏଇ ଗ୍ରାଜୁଏସନ ସଇଲା।
ଆଜ୍ଞା ଠିକ୍।
ହୁଁ ତ ତାପରେ ଭାବୁ
ଆଚ୍ଛା ଆଜି ସକାଳେ ତ ଏଇ ବସିଥିଲି ଏମିତି ଏ ଓଡିଶାର ଟିକେ ପର୍ଯ୍ୟଟନ ସ୍ଥାନ ବିଷୟରେ ଗୋଟେ ଭିଡ଼ିଓ ଦେଖୁଥିଲି।
ହଁ।
ସେଥିପାଇଁ ଆଉ ଭାବିଲି ଆପଣଙ୍କ ସହିତ ଏ ବିଷୟରେ କଥା ହେଇଯିବି ଟିକେ ଆଉ।
ହଁ ହଁ ସେଇ ବିଷୟରେ ଆମେ କଥା ହବା ଆଉ।
ଆଚ୍ଛା ଆପଣ ତାହେଲେ ପାହାଡ଼ ତ ମୁଁ ଭାବୁଥିଲି ଓଡ଼ିଶାରେ ଏତେ ସୁନ୍ଦର ସ୍ଥାନ ଅଛି ଯେ ଗୋଟିଏ ଥରେ ସବୁ ବୁଲି ହେବ ନାହିଁ।
ହୁଁ ଓଡ଼ିଶାରେ ଦୁନିଆ ଜାଗା ଅଛି ହଁ।
ପାହାଡ଼, ସମୁଦ୍ର, ଜଙ୍ଗଲ, ମନ୍ଦିର, ହ୍ରଦ ସବୁକିଛି ଆମ ରାଜ୍ୟରେ ଅଛି।
ହଁ ଓଡିଶାରେ
ମତରେ କେଉଁ ସ୍ଥାନଟି ଆପଣଙ୍କର ପସନ୍ଦ?
ମତେ ତ ବେସିକାଲି ଜଗନ୍ନାଥ ସ୍ଥାନ ପୁରୀ ଭଲ ଲାଗେ।
ଆଜ୍ଞା।
ଠାକୁରଙ୍କୁ ଦର୍ଶନ କରିବାକୁ ଭଲ ଲାଗେ, ତାଙ୍କ ପାଖକୁ ଗଲେ ବି ଭଲ ଲାଗେ, ତାପରେ ତାଙ୍କ ପାଖକୁ ଯଦି ଯିବେ ବି ସେଠୁ ଆମ ଘର ଯାଜପୁର, ଯାଜପୁରରୁ ଧର ଆପଣ ଯିବେ ଭୁବନେଶ୍ଵର କିଛି ଶିବଙ୍କ କତିକି ଲିଙ୍ଗରାଜ ମନ୍ଦିର ଯାଇପାରିବେ, ଲିଙ୍ଗରାଜ ମନ୍ଦିର ତାପରେ ଆଉ ଗୋଟେ ପାହାଡ ଉପରେ କଣ ଗୋଟେ ଅଛି ଗୋଟେ ନାହିଁ ପାହାଡ଼ ଉପରେ
ଆଜ୍ଞା।
ସେ ମନ୍ଦିର ଗୋଟେ ସେଠିକି ଯାଇପାରିବ।
ଆଜ୍ଞା ମୋର ମଧ୍ୟ ସେଇଭଳି। ପୁରୀ ବହୁତ ପସନ୍ଦ ବିଶେଷ କରି ତ ସକାଳୁ ସମୁଦ୍ର କୂଳରେ ବୁଲିବାକୁ ବହୁତ
ହଁ ସମୁଦ୍ର କୂଳ ତ ବସିଥିବ ଥଣ୍ଡା ଥଣ୍ଡା ଦାଗୁଥିବ। ଏବେ ଜଷ୍ଟ ମୁଁ ଜଣଙ୍କର ଯାଇଥିଲି ମୋ ଭାଇ ବାହାଘର ହେଲା
ଆଜ୍ଞା।
ପୁରୀ ପଟରେ ରାମଚଣ୍ଡୀ ମନ୍ଦିର।
ଆଜ୍ଞା।
ସେଇ ସେଇ ଜାଗାରେ ଆଉ ତାଙ୍କ ରିଶ ହଁ ନିଜ ଭାଇ ନାହିଁ ମାମୁଁଙ୍କ ପୁଅର ନିଜ ମାମୁଁଙ୍କ ପୁଅର। ପୁରୀ ପାଖରେ ହେଲେ ସେ ରାମଚଣ୍ଡୀ ମନ୍ଦିରରେ ତାଙ୍କ ରିସେପସନ। ତାଙ୍କ ଯିଏ ଭାଉଜ ମୋରା ମାଇଁ ସ ହିସାବରେ ହେବେ, ତାଙ୍କ ଘର ସେଇ ପାଖରେ ଆଉ। ମାନେ ସମୁଦ୍ର କୂଳ ବ ଜାଣି ତ ଆମେ ଯାଇ ବାହାଘରରେ ତାଙ୍କ ସେଇ ମନ୍ଦିର ଜଷ୍ଟ ବାହାରକୁ ଆସିବେ ଯୋଉଠି ଆମର ବାହାଘର ହଉଥିଲା ଖାଇବ ଏ ରୋଷେଇ ବୋଷେଇ ଆଉ ତାଙ୍କଅ କାମ ହଉଥିଲା, ସେଠି ଆମେ ବୁଲୁଛୁ ପ୍ରବଳ ଗରମ ହଉଥିଲା। ତ ତା ପାଇଁ ଆମେ ସମୁଦ୍ର ଆଡ଼କୁ ଟିକେ ଗଲୁ ଯେତେବେଳେ ଥଣ୍ଡା ଥଣ୍ଡା ଲାଗିଲା।
ଆଜ୍ଞା। ମୁଁ ତ ଜଗନ୍ନାଥ ମନ୍ଦିରକୁ ଦର୍ଶନ କଲେ ମନକୁ ବହୁତ ଶାନ୍ତି ମିଳେ। ମପଦୁଉଁ ମହାପ୍ରଭୁଙ୍କ ପ୍ରସ ଷାଦ ମଧ୍ୟ ସ୍ୱାଦ ଅତୁଳନୀୟ ଆପଣ ତ ଜାଣିଥିବେ ଆଉ।
ହଁ।
ଆଉ ଆପଣ ରଥଯାତ୍ରା ସମୟରେ କେବେ ପୁରୀ ଯାଇଛନ୍ତି?
ମୁଁ ମୋର ସେ ଭାଗ୍ୟ ନାହିଁ ରଥଯାତ୍ରା ସମୟରେ ମୁଁ ଆଉ ପୁରୀ ଯାଇନି। ଯିବାର ବହୁତ ଇଚ୍ଛା ଅଛି କିନ୍ତୁ ଯାଇ ହଉନି ଆଉ, ତାପରେ ବି ଘର ଲୋକ ଛାଡନ୍ତିନ କାହିଁକି ସେ ଟାଇମ ରେ ପ୍ରବଳ ଭିଡ଼।
ନିଶ୍ଚୟ।
ହଁ ସେଇଥିପାଇଁ ଯାଇ ହୁଏନା ଆଉ।
ନିଶ୍ଚୟ ମୁଁ ତ ଟିଭିରେ ଦେଖୁଛି ଦିନେ ନିଶ୍ଚୟ ଯିବି ବୋଲି ଭାବୁଛି।
ରଥଯାତ୍ରା ଟାଇମ ରେ।
ଆଜ୍ଞା।
ରଥ ଟାଣିବେ ଆଉ।
ଆପଣ କେବେ ଆସନ୍ତୁ ମିଶିକି ଯିବା ଆଉ।
ହଁ ମିଶିକି ଯିବା ରଥ ଟିକେ ବୁଲିବା।
ସେଁ ସେଠି ତ ପୁରୀ ଗଲେ ତ ଗୋଲ୍ଡେନ ବିଚରେ ତ ସନ୍ଧ୍ୟାବେଳେ ବସ ସିବା ବହୁତ ଭଲ ଲାଗେ ସେଠି ସେଠାକାର ଘୋଡ଼ା ଚଢ଼ିଆ, ଓଟ ଓଟ ରେ ବସିବା ଆଉ ସମୁଦ୍ରର ଢେଉ ଦେଖିବାରେ ତ ମଜା ଅଲଗା ହୋଇଥାଏ।
ହଁ। ଆପଣ କୋଉ ପ୍ର ପର୍ଯ୍ୟଟନ ସ୍ଥଳୀ ସବୁ ବୁଲିଛନ୍ତି?
ମୁଁ ଏଇ ପୋଣ ପୁରୀ ପାଖରେ ଥିବା କୋଣାର୍କ ଯୋଉ ଅଛି ସୂର୍ଯ୍ୟ ମନ୍ଦିର ଆପଣ ତା ବିଷୟରେ ତ ଜାଣିଥିବେ। ସେଇ ଜାଗା ବୁଲିବାକୁ ଥିଲି ସେଠାକାର ତ କଳାକୃତି ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ପୁରୁଣା ସମୟ ର କାରିଗର ମାନେ ତ କେତେ ସୁନ୍ଦର କାମ କରିଥିଲେ।
ହୁଁ।
ସେଇ ତ ଆମ ଓଡ଼ିଶାର ଗର୍ବ ଆଉ।
ହଁ। କରିଥିଲେ, ସିଏ ତାପରେ ବି ବହି ଗୋଟେ ଯାହା ବିଷୟରେ ନାହିଁ। ତାର ମା ମୁଣ୍ଡି ମାରିଥିଲେ ଲାଙ୍ଗୁଳା ନରସିଂହ। ହଁ। ଏବେ ତ ସାହିତ୍ୟ ବହିରେ ସବୁ ବାହାରିଲାଣି ଗୀତ ସବୁ। ଲିମ୍ବୁଡା ଲିମ୍ବୁଡା କ
ଆପଣ କୋଣାର୍କ ନୃତ୍ୟ ଉତ୍ସବ ବିଷୟରେ ଜାଣିଛନ୍ତି?
ନା ନା ଆପଣ ଜାଣିଛନ୍ତି? ସେ ବିଷୟରେ ଟି
ହଁ ସେଠାରେ ତ ଭାରତର ବିଭିନ୍ନ ରାଜ୍ୟର କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରନ୍ତି। ସେଇ ଉ ଉତ୍ସବ ଦେଖିବାକୁ ତ ମୋର ବହୁତ ଇଚ୍ଛା। କିନ୍ତୁ ସୁଯୋଗ ମିଳିନାହିଁ। ସୁଯୋଗ ମିଳିଲେ ତ ଭାବୁଛି ନିଶ୍ଚୟ ଯିବି।
। ଆଉ ସେଠି ସବୁ କଣ ହେଇଥାଏ?
ଆଉ ଭୁବନେଶ୍ବର ଆପଣ ଯାଇଛନ୍ତି?
ହଁ ଭୁବନେଶ୍ଵର ଯାଇଚି।
ତ ତାକୁ ଭୁବନେଶ୍ୱରକୁ ତ ମନ୍ଦିର ସହର ବୋଲି କୁହାଯାଏ। ଆପଣ ତ ଜାଣିଥିବେ।
ହଁ ନା ଭୁ କାହିଁକି ଏମିତି କୁହନ୍ତି? କିଛି ତା ବିଷୟ ତାହେଲେ କିଛି ଅଛି। ତ
ଭୁବନେଶ୍ୱର ରେ ମନ୍ଦିର ସହର କୁହାଯାଏ। କାରଣ ସେଠାରେ ବିଭିନ୍ନ ପ୍ରକାର ମନ୍ଦିର ଅଛି। ଯେମିତିକି ଲିଙ୍ଗରାଜ ମନ୍ଦିର। ମୁକ୍ତେଶ୍ୱର ମନ୍ଦିର। ରା ରାଜାରାଣୀ ମନ୍ଦିର। ଏବଂ ବିଭିନ୍ନ ପ୍ରକାର ମନ୍ଦିର ଅଛି। ଆଉ ସେଠି ଧଉଳି ଶାନ୍ତି ସ୍ତୂପ ମଧ୍ୟ ବହୁତ ସୁନ୍ଦର। ହେଇଟା ସମଗ୍ର ସହରର ଦୃଶ୍ୟ ଦେଖାଯାଏ।
ହଁ ହଁ। ମୁଁ ଯୋଉ ସେତେବେଳେ କହୁନଥିଲି ପାହାଡ ଉପରେ ମୁଁ ସେଇ ଧଉଳି କଥା ହିଁ କହୁଥିଲି। ହଁ ଧଉଳି ସେ ଉପୁରୁ ପୁରା ଦେଖା ହୁଏ ଭୁବନେଶ୍ୱର ଟା।
ଆଜ୍ଞା। ଆଉ ଆପଣ ନନ୍ଦନକାନନ କେତେବେଳେ ଯାଇଥିବେ ଭୁବନେଶ୍ଵର ଗଲା ମାନେ? ମୁଁ ତ ଏଇ ଛୋଟବେଳେ ଯାଇଥିଲି। ଧଳା ବାଘ ଦେଖି ପ୍ରାୟତଃ ହେଠି ବହୁତ ଅଲଗା ଖୁସି ଲାଗେ ହେଠାରେ। ସେଠାରେ ସଫାରୀ କରିବାର ମଧ୍ୟ ଅନୁଭବ ବହୁତ ଭଲ।
ହୁଁ, ବହୁତ ଭଲ।
କେବେ ଯାଇଥିଲେ?
ଆମେ ମୁଁ ଯାଇଥିନି ଆମ ପରିବାର ରେ ସମସ୍ତେ ଯାଇଥିଲେ। ମୁଁ ବି ସେଇ ଛୋଟବେଳେ ଯାଇଥିନି। ଆମେ ଯାଇ ମୁଁ ଗୋଟେ ଗାଡି ସେତେବେଳେ ଟ୍ରିପ ଥିଲା ଟୁର ଗାଡି। ପର୍ଯ୍ୟଟନ ସ୍ଥଳୀ ଯୋଉ ଯିବା ପାଇଁ ସବୁ ଗାଡି ଥାଏ। ତ ଆମେ ସେଇଠି ସବୁ ଗାଡି ରେ ବସେଇକି ଯାଇଥିନୁ। ସିଏ ଚାରିଟା ପାଞ୍ଚଟା ଜାଗା ଆମକୁ ବୁଲେଇଥିଲା। କୋଣାର୍କ ଯାଇ ଥିନୁ। ଚନ୍ଦ୍ରଭାଗା ଯାଇଥିନୁ।
ଆଚ୍ଛା। ଏମିତି ଦେଖିବାକୁ ଗଲେ ତ ଓଡିଶାର ସମସ୍ତ ପ୍ରମୁଖ ସ୍ଥାନ ବୁଲିବାକୁ ଗଲେ ମିନିମମ୍ ଅତିକମ୍ ରେ ଦଶରୁ ପନ୍ଦର ଦିନ ଲାଗିଯିବ।
ହଁ।
ସେଟା ତ ଜୀବନର ଗୋଟେ ସ୍ମରଣୀୟ ଅନୁଭବ ହେବ ସେ ଯାତ୍ରା କଲେ।
ତଥାପି ଆମକୁ ସେ ଯୋଉ ବୁଲେଇଲେ ଗୋଟେ ଦି ଦିନରେ ବୁଲେଇଦେଲେ ସେ। ତିନି ଚାରିଟା ଜାଗା ଏମିତି ବୁଲେଇଲେ ଆଖପାଖ ଯେତିକି ଥିଲା। ସବୁ ବୁଲେଇଲେ ଆଉ ତାପରେ ଆମେ
ଚିଲିକା ବିଷୟରେ ତ ଜାଣିଥିବେ?
ନା ଚିଲିକା ବିଷୟରେ ମୋର ଆଉ ବିଶେଷ ଜ୍ଞାନ ନାହିଁ।
ଚିଲିକା ଏମିତି କହିବାକୁ ଗଲେ ଚିଲିକା ହ୍ରଦ ହେଉଛି ଭାରତ ସବୁଠାରୁ ବଡ଼ ଖାରିଆ ପାଣି ହ୍ରଦ ଏହା ତ ପଡ଼ିଥିବେ ବହିରେ? ଏହା ତ ଓଡିଶାର ଗର୍ବ ଶୀତ ଦିନରେ ତ ବିଦେଶରୁ ହ ଜାର ହଜାର ପକ୍ଷୀ ଏଠାକୁ ଆସନ୍ତି ଆଉ ମୁଁ ଶୁଣିଥିଲି ମ ଝିରେ ସେଠାରେ ଡଲଫିନ୍ ମଧ୍ୟ ଦେଖିବାକୁ ମିଳେ।
ଡଲଫିନ୍ ଦେଖା ହୁଏ ମୁଁ
ଯେମିତି ସାତ ପଡ଼ାରେ ବୋଟ ରେ ବୁଲିଲେ ଡଲଫିନ ଦେଖି ଖିବାର ସୁଯୋଗ ମିଳିଥାଏ ଆପଣ କେବେ ବୋଟିଂ କରିଛନ୍ତି?
ହଁ ବୋଟିଂ ମୁଁ କରିଛି ଆମର ଯାଜପୁରରେ ଗୋଟେ ଜାଗା ଅଛି କୁସୁମା ସେଇଠି ଅଛି ସେଇଠି ମୁଁ ପ୍ରାୟ କରିଛି ଆଉ।
ସୁନ୍ଦର ଜାଗା ହେଇଥିବ? ଚାରିପଟେ ପାଣି ଥଣ୍ଡା ପବନ ପକ୍ଷୀ ମାନଙ୍କର ଶବ ତ ମଧ୍ୟ ମନକୁ ବହୁତ ଶାନ୍ତି ଦେଇଥିବ?
ହଁ ଆମର ଯୋଉ ଏଇଠି ଯୋଉ କୁସୁମ କଥାଟା କହିଲି ସେଇଟା ଗୋଟେ ମେଡି ମେଡିକାଲର ପଛ ପଟରେ ଗୋଟେ ପୋଖରୀଟା ଅଛି। ପୋଖରୀଟା ହଁ ପୋଖରୀ ଟା ଚାରିପଟେ ଗୋଟେ ହଁ ବଡ ପୋଖରୀଟେ ତା ସେଇ ଚାରିପଟେ ସବୁ ଗଛ ଲଗେଇ ତ ଗୋଟେ କରିଛନ୍ତି ଏଣ୍ଟ୍ରି ଟା ଗୋଟେ ପଟେ ପ୍ରସ୍ତାନ ଗୋଟେ ପଟେ ଯିବା ପାଇଁ ପ୍ରବେଶ କରିବା ପାଇଁ ଗୋଟେ ପଟେ ଯିବେ ଆଉ ଗୋଟେ ପଟେ ପ୍ରସ୍ଥାନ କରିବେ ଆଉ। ସେ ଟିକେଟ ନିଅନ୍ତି କୋଡିଏ ତିରିଶ ଟଙ୍କା ତ ସାଇଟ ରେ ସବୁ ଗଛ ଲାଗି
ନ ବିଷୟରେ ଜାଣିଥିବେ?
ହଁ ହଁ ଆମେ ଏଇ ଯଉ ଯାଇଥିଲୁ ବି ଏଇ ଶିମିଳିପାଳ ଯାଇଥିଲୁ। ଯୋଉ ଢେଙ୍କାନାଳ ଯୋଉ ସମ୍ବଲପୁର ବାଲେଶ୍ୱବର ଯୋଉ ନୁହେଁ ସେଇପଟେ ଯାଇଥିନୁ ଆଉ ସେ ଶିମିଳିପାଳ ଶିମିଳିପାଳ ଯଦି ଯିବେ ବୁଲିବାକୁ ସେ ଯୋଉ। ପାର୍କ ଟା।
ଆଜ୍ଞା।
ଆପଣ ଗୋଟେ ଦିନ ଲାଗିଯିବ ଖାଲି ସେଇ ଜାଗା ବୁଲିବା ପାଇଁ ସେଠି ଗାଡି ଯୋଉ ଆପଣ ଯଦି ବୋଲରେ ଚାରି ଚକିଆ ଗାଡି ନେଇଥିବେ ତାହେଲେ ଯାଇହବ। ନହେଲେ ବୋଲରରେ ତାଙ୍କର ସେଇଠି ଥିବ ବୁକିଂ କରିବେ ସିଏ ସେଠି ହଁ।
କେବେ ଆଉ
ସେମାନେ ଯାଇପାରିବେ।
ଆଜ୍ଞା।
ତାକୁ ବୋଧେ ଦଶ ହଜାର କି ଛଅ ହଜାର ଏମିତି କହିବେ ସିଏ ପଇସା ଦେବେ ସିଏ ତ ଆପଣଙ୍କୁ ସବୁଆଡ଼େ ବୁଲେଇବେ ତା ଭିତରେ ଦି ଚାରିଟା
ମୁଁ ତ ଏବେ ଏଇ ସେ ଆର ସପ୍ତାହରେ ଶିମିଳିପାଳ ଯାଇଥିଲି ସେଠ ଆ ଆଜ୍ଞାର ବାଘ ତ ହାତୀ, ହରିଣ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ପାଇଁ ତ ସେଇଟା ପ୍ରସିଦ୍ଧ। ସେଠାରେ ଜଙ୍ଗଲ ସଫାରୀ ମଧ୍ୟ ହୁଏ ସେଥିପାଇଁ ତାଙ୍କ ଅନୁମତି ନେବାକୁ ପଡ଼ିବ ଜଙ୍ଗଲ ସଫାରୀ ପାଇଁ କାରଣ ପ୍ରକୃତିରୁ ତ ନିକଟକୁ ଦେଖି ମିଲିବନା କୋରଣ୍ଡ ଜଳପ୍ରାତଟି ପାଦ ମଧ୍ୟ ଶିମିଳିପାଳରେ ଅଛି।
ହଁ।
ଶୁଣିଛନ୍ତି ନା?
ହଁ ହଁ ଆମେ ଯୋଉ ଯାଇଥିଲୁ ବୁଲିବା ପାଇଁ ଯାଇଥିଲୁ ସେ ଭାବିଥିଲୁ ସେଠି ପ୍ଲାନିଙ୍ଗ କରି ଯାଇ ଯିମୁ ବୋଲି ସେଟା ବୁଲିବାକୁ କିନ୍ତୁ ସେ ବୁଝିଲା ଯେତେବେଳେ ସିଏ କହିଲେ କି ଗୋଟେ ଦିନ ପୁରା ଲାଗିଯିବ ବୁଲିବା ପାଇଁ। ତ ଆମେ କହିବୁ ଯଦି ଗୋଟେ ଦିନ ହଁ ସିଏ କହିଲେ ଗୋଟେ ଦିନ ଲାଗିଯିବ, ଆମେ କହିଲୁ ଯଦି ଗୋଟେ ଯା ଦିନ ସେଠି ବୁଲିବୁ ତାହାଲେ ଆଉ ଯୋଉ ଜାଗକୁ ସବୁ ଆମେ ଯିବୁ ବୁଲିପରିବୁନି। ତ ଆମେ ଖାଲି ସେ ପଦାରୁ ବୁଝାବୁଝି କରିକି ପଳେଇଲୁ ଆଉ। ଆପଣ ଯାଇଥିଲେ ଆପଣ ଯ ଯାଇଥିଲେ ସବୁ ବୁଲିଲେ?
ଆଉ ଆପଣ ଆଉ କେଉଁ କେଉଁ ଜାଗାକୁ ବୁଲିବାକୁ ଯାଇଛନ୍ତି, ଦେଓମାଳି ଯାଇଛନ୍ତି?
କୋଉ ଜାଗା?
ଦେଓମାଳି।
ଦେଓ ହଁ ଦେଓମାଳି ୱାଟରପାର୍କ?
ସେଇଟା ଯୋଉ ଓଡ଼ିଶାର ସବୁଠାରୁ ଉଚ୍ଚ ପର୍ବତ ନା।
ହଁ ହଁ ଦେଓମାଳି ଯାଇଛୁ ତାପରେ ଆମର ଅଶୋକଝର, ତାପରେ ଅଶୋ ସେଇପଟ ସାଇଟ ଏଟା ଆଉ ଗୋଟେ ଅଛି ଜଟାଧାରୀ ୱାଟରଫଲ। ସେଠିକି ଯାଇଛୁ, ତାପରେ ଯାଇଥିଲୁ କି ଯୋଉ ଆମ କଣ୍ ସେଟା ତ ଛତିଆ।
ଆଜ୍ଞା।
ଛତିଆ ବଟ ଯାଇଛି ତାପରେ ଆଉ ଗୋଟେ ଜାଗାରେ ଅଛି ଗଡ ମଧୁପୁର ଗୋଟେ ଓଡିଆ ଫିଲ୍ମ। ଇଛୁ ସେ ଜାଗାକୁ ଯାଇଛୁ।
ଆଜ୍ଞା ଆଜ୍ଞା ଆମେ ତ ଏଇ ଆର ମାସରେ କୋରାପୁଟ ଯିବୁ ବୋଲି ଭାବୁଥିଲୁ।
କୋରାପୁଟ?
ଆଜ୍ଞା ଏ ଗୁପ୍ତେଶ୍ୱର ଗୁମ୍ଫା ସେଇଠି ଯୋଉ ଅଛି ସେଆକୁ ଦେଖିଆକୁ ଯିବୁ।
ହୁଁ ସିଆଡେ ବି ଭଲ ଭଲ ଜାଗା ଅଛି।
ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ସ୍ଥାନ ଅଛି, ସେଥିପାଇଁ ଆମେ ସମସ୍ତେ ଓଡ଼ିଶା ଭ୍ରମଣ କରିବାକୁ ପ୍ରେରଣା ଦେବା ଉଚିତ୍। କାରଣ ନିଜ ରାଜ୍ୟକୁତ ପ୍ରଥମେ ଭଲ ଭାବେ ଜାଣିବା ଦରକାର ନା। ଆଛା କଟକ ବିଷୟରେ ତ ଜାଣିଥବେ? କଟକ ସହର। ଆଜ୍ଞା ଆମର ତ ଘର ଏଇଠି କକଟକ ସହର ଏଇଟା ତ ମେନ୍ କରି କହିବାକୁ ଗଲେ ଆକୁ ଓଡ଼ିଶାର ପୁରାତନ ସହର ଏଇଟା। ଏହାକୁ ସିଲଭର ସିଟି ମଧ୍ୟ କହନ୍ତି, ଶୁଣିଥିବେ? ଆଚ୍ଛା ଏରିଆ ତ ପ୍ରସିଦ୍ଧ ହେଉଛି ତାରକାସି କାମ ପାଇଁ। ସାରା ଦେଶରେ ପ୍ରସିଦ୍ଧ, ଏହା ରୂପାରେ ତିଆରି ହୋଇଥାଏ ସେ କଳାକୃ ତି ବହୁତ ସୁନ୍ଦର ଲାଗିଥାଏ।
ହଁ।
ଏଠି କଟକରେ ଆମର ଗୋଟେ ଷ୍ଟାଡ଼ିୟମ୍ ଅଛି ବାରବାଟୀ ଷ୍ଟାଡିୟମ୍ ଐତିହାସିକ ସ୍ଥାନ, ଆପଣ ଜାଣିଥିବେ?
ହଁ ବାରାବାଟୀ ଷ୍ଟାଡ଼ିୟମ୍।
ଆଜ୍ଞା କେବେ ଖେଳିଛନ୍ତି ତା ଭିତରେ?
ନା ମ ଆମେ ଆଉ ସୁଯୋଗ ପାଇବୁ ନା ତା ଦେହରେ ଖେଳିବା ପାଇଁ?
ଆଜ୍ଞା ଆମେ ଥରେ ଟୁର୍ଣ୍ଣାମେଣ୍ଟ ହଉଥିଲା ଆମେ ଥରେ ଖେଳିଥିଲୁ ଗୋଟିଏ ମ୍ୟାଚ୍।
କଣ କ୍ରିକେଟ?
ଆଜ୍ଞା।
ଆପଣ ଖେଳିଛନ୍ତି?
ଆଜ୍ଞା ମାନେ ନର୍ମାଲ ସ୍କୁଲ ତରଫରୁ ଟୁର୍ଣ୍ଣାମେଣ୍ଟ ଗୋଟେ ହଉଥିଲା ଛୋଟର। ଛୋଟ ଟାଇପ୍ର, ସେଇଥିରେ ଆମେ ଖେଳୁଥିଲୁ ବାରବାଟି ଷ୍ଟାଡିୟମରେ ହେଉଥିଲା ଆଉ। ଆଜ୍ଞା ନାଇଁ ଆମର ଛୋଟ ଭାଣ୍ଡି ବଡ ଭାଣ୍ଡି କଣ ଖି ଅଭ୍ୟାସ କରିବାକୁ ପଡିବ। ଆଚ୍ଛା ଆଉ ଆପଣ ଇଏ ଜାଣିଥିବେ ସମ୍ବଲପୁରର ହୀରାକୁଦ ବନ୍ଧ।
ହଁ ହଁ ସମ୍ବଲପୁର ହୀରାକୁଦ।
ତ ମହାନଦୀ ଉପରେ ଏଟା ତିଆରି ହେଇଛି, ସେଠାରୁ ସୂର୍ଯ୍ୟ ଉଦୟ ସୂର୍ଯ୍ୟା ଅସ୍ତ ଦୃଶ୍ୟ ବହୁତ ସୁନ୍ଦର ଦେଖାଯାଏ। ଆପଣ କେବେ ଆସିଲେ ଯିବା ଦେଖିବାକୁ ଆଉ, ବହୁତ ସୁନ୍ଦର ପରିବେଶ।
ହଁ, ତାପରେ ବି ହୀରାକୁଦ ଡ୍ୟାମ ରେ ଆମର ଜଣେ ସମ୍ପର୍କୀୟ ଲୋକ କାମ କରୁଥିଲେ।
ପୁରା ସମୁଦ୍ର କୂଳ ଲେଖିଛନ୍ତି?
ଗୋପାଳପୁର? ନାଇଁ ଗୋପାଳପୁର ସମୁଦ୍ର ମୁ ଜାଣିନି ଆପଣଙ୍କ ସରୁ ନୂଆ ଶୁଣିନି, ସେଟା କୋଉ ଜାଗାରେ? ଆଜ୍ଞା।
ସେଠାକାର ଜାଗା ବି ବହୁତ ଭିଡ଼ ଥାଏ। ସେଥିପାଇଁ ଆରାମରେ ସମୟ